ହ୍ୟାଲୋ ଆଜ୍ଞା କଣ କ ଚନ୍ତି
ହଁ ଏବେ ସବୁ କାମ ସଇଲା ରୋଷେଇ ତରକାରୀ ମାଛ ତରକାରୀ ବସିଚି ତ ଆଉ
ଆଉ କିଛି ନାଇ ବସଚି ଆଉ।
ହୁଁ
ଆଉ ସକାଳେ କଣ ଥାଇଚନ୍ତି?
ପଖାଳ ଭାତ ମାଛ ଭଜା
ମାନେ ଏତେ ସକାଳୁ ଆପଣ ପଖାଳ ଭାତ ଖାଇସାରିଲେଣି।
ହ ହଁ ମୁଁ ଏତିକି ବେଳୁ ହିଁ ଖାଇଦିଏ। ବୋଉ ହେରିକା ଖାଆନ୍ତି ତ ତାଙ୍କ ସାଙ୍ଗରେ ବସିକି ଖାଇଦିଏ ଏକା ଏକା ଭଲ ଲାଗେନି। ଖାଇବା ପାଇଁକା ତ ବୋଉ ଖାଆନ୍ତି ମୁଁ ତାଙ୍କ ସାଙ୍ଗରେ ବସିକି ଖାଇଦିଏ ଆଉ।
ଆଜ୍ଞା ଆଜ୍ଞା ଭଲ କଥା ଆଉ।
ପଖାଳ ଭାତ ଟିକେ ସାଙ୍ଗ ନହେଲେ ଭଲ ଲାଗେନି ବୋଉ ପଖାଳ ଖାଆନ୍ତିନି ହେଲେ ସେ ବସିଯାଆନ୍ତିି ମୁଁ ଖାଏ ଅଲଗା ମୋ ନଣନ୍ଦ ଅଛନ୍ତି ସେ ଖାଆନ୍ତି ମୋର ଗୋଟେ ଯା ସିଏ ଖାଆନ୍ତି। ଆଜି ସମସ୍ତେ ମିଶିକି ଖାଇଚୁ। ସେମାନେ ଡେରି ହି ଖାଇବେ। ଆ ମୋର କାମ ସରିଗଲା ମୁଁ କହିଲି ଖାଇଦେବି ଆଉ ଝୀଅ ଆସିବ ବି ଏଗାରଟା ବେଳକୁୁ ନା। ମୁଁ କାମ ସାରିଦେବି ଆଉ।
ଆଜି ଆପଣଙ୍କ ଝିଅର ସ୍କୁଲ ଅଛି?
ହଁ ହଁ।
ଆଜ୍ଞା।
ଆଉ ଆପଣ କୋଉଠି ରୁହନ୍ତି କୋଉଠି? ଗାଁରେ ନା ମାନେ ଟାଉନ ଜାଗାରେ?
ନ ମୁଁ ତ ଗାଁରେ ରହୁଛି ଆମର ଗାଁରେ ଘର। ଆପଣ କୋଉଠି ରୁହନ୍ତି?
ମୁଁ ବି ଗାଁରେ। ଆପଣଙ୍କୁ ଗାଁ ଭଲ ଲାଗେ ନା ଟାଉନ ଜାଗା ଟା ଭଲ ଲାଗେ?
ଆଜ୍ଞା?
ଆପଣଙ୍କୁ ଗାଁ ଟା ଭଲ ଲାଗେ ନା ଟାଉନ ଜାଗା ଟା ଭଲ ଲାଗେ?
ଟାଉନ ଜାଗା ଟା ବି ପି ଗୋଟେ ଦୃଷ୍ଟିରୁ ଭଲ ଲାଗେ ଗାଁ ଟା ବି ଭଲ ଲାଗେ। ଗାଁ ଟା ଭଲ ଲାଗେ କଣ ଗୋଟେ ଶାନ୍ତିପୂର୍ଣ୍ଣ ଜାଗା ଟା ଯେହେତୁ ଗାଁ ଟା।
ହଁ ଗାଁରେ ରହିଲେ କଣ ଆପଣ ନିଜେ ମାନେ ମାନେ ସମସ୍ତଙ୍କ ସହିତ ମିଶିକି ରହିପାରିବେ। ତାର ଗୋଟେ ଅଛି ମାନେ ଯେମିତି ପଡୋଶୀ କହନ୍ତିନି ସେ ସେଇଭଳିଆ ଗାଁ ରେ ସମସ୍ତେ ନିଜ ନିଜର ପଡୋଶୀ ଆଉ ଟାଉନ୍ ନ୍ ଜାଗାକୁ ଗଲେ ସେଠି ମାନେ କେହି କାହାର ବି ନୁହଁନ୍ତି କେହି କାହା କୁ ଯେମିତି ଜାଣିନାହାନ୍ତି ବାସ୍ ସେତିକିରେ କଥା। ହଁଁ ସି କି ହଁ ସ ମାନେ ତାଙ୍କ ଟାଇଟେଲ ଧରିକି ନାଁ କୁହନ୍ତି। କି ହେ ଦାଶ ବାବୁ ଘର। କି ଜେନାବାବୁ ଘର ଏମିତି ଟାଇଟେଲ ଧରିକି କହନ୍ତି। କିନ୍ତୁ ଗାଁ ମାନଙ୍କରେ କଣ ଗୋଟେ ନା ଯାହା ବି ନା ହେଇଥାଉ ହେ ତାଙ୍କ ଘର। ମାନେ ଗୋଟେ ନିଜର ଗୋଟେ ଲାଗେ ନିଜ ଲୋକ ମାନେ ଗାଁରେ ଅଛନ୍ତି ବୋଲି। ଆ ଟାଉନ ଜାଗାରେ କଣ ଆପଣ ଦେଖିବେ ମାନେ ଚାରିଆଡେ ଖାଲି ଗାଡି ମଟର ଯାଉଥିବ ମାନେ ନଏଜ ବହୁତ ମାନେ ସାଉଣ୍ଡ ହୁଏ। ଗାଁରେ ତ ସେ ଜିନିଷ ନାହିଁ ବାସ୍ ନର୍ମାଲ ଗାଁ ଲୋକ ମାନଙ୍କର ଯେତିକି ଦରକାର ସେତିକି। ଆଉ ଗାଁ ଗାଁ ଟାଉନ ଜାଗାରେ ତ ସେମାନେ ମାନେ କାମ ଥାଉ ନଥାଉ କିନ୍ତୁ ଆମେ ଗାଡି ଧରି ଟିକେ ବୁଲିବା। ସେଇଟା ତାଙ୍କର ଟିକେ ଖୁସି। ତାଙ୍କୁ ଟିକେ ଭଲଲାଗେ ସେ ଜାଗା। ଆ ଗାଁ ରହିଲେ କଣ ଆମକୁ ଆମେ ନିଜ ବାଡିରେ ଆମେ କିଛି ଚାଷ କରିପାରିବା। ଟାଉନ ଜାଗାରେ ତ ସେ ନ ଟାଉନ ଜାଗାରେ ତ ଏବେ ଲୋକମାନେ ମାନେ ଖାଲି ନିଜ ଛା ତ ଉପର ହଉ କି ବାଲକୁନି ହଉ ମାନେ ତାକୁ କେମିତି ସୁନ୍ଦର କରିବେ ସେଇଟାରେ ଲାଗିଛନ୍ତି। ବାସ୍ ସେଇଟା ସୁନ୍ଦର ହବା ଦରକାର ଆଉ କିଛି ନାହିଁ। ମାନେ ଆ ଗାଁ ମାନଙ୍କରେ କଣ ଗ ବାରି ମାନଙ୍କରେ ପନିପରିବା ଲଗାନ୍ତି ଫୁଲ ଫୁଲ ଗଛ ଛ ଲଗାନ୍ତି ଯାହା ବି ହଉ ଯେତେ ବି ଯାହା ସବୁ ଗଛ ହଉ ସବୁ ଲଗାନ୍ତି। ଆଉ ଗାଁ ରେ ମାନେ ପୂଜା ପର୍ବ ହେଲେ ଉ ଗୋଟେ ଅଲଗା ଖୁସି ଆସେ। ଗାଁ ମାନେଙ୍କେରେ ନିଜେ ମାନେ ଅଲଗା ମାନେ କିଛି ପର୍ବପର୍ବାଣି ହୋଉ ସେଇଟା ଗୋଟେ ଅଲଗା ଖୁସି ଲାଗେ ସବୁ ଲୋକ ମିଳିମିଶିକିନା ଚଳନ୍ତି କିନ୍ତୁ ଟାଉନ ଜାଗାରେ କଣ ନିଜ ନିଜ ଘର ଗାଲିରେ ଟିକେ ହୋଲି ଲଗେଇଦେବେ ପାଦରେ ଟିକେ ହୋଲି ଥୋଇଦେବେ ତାଙ୍କର ହୋଲି ସେଲିବ୍ରେସନ ସରିଲା ଗାଁ ମାନଙ୍କରେ କଣ ହୋଲି ପୁରା ପ୍ୟାକେଟ ସହ ପୁରା ଢଳା ହବ କୁଣ୍ଡରେ ପାଣି ହେଇଥିବ ହୋଲି ପାଣିରେ ପୁରା ଛୁଆ ମାନେ ପିଚିକାରି ଧରିକି ମାରୁଥିବେ ଗାଁ ଟାଉନ ଜାଗାରେ ତ ସେ ବି ଜିନିଷ ନାହିଁ ସେ ତାଙ୍କର ଇନଫେକ୍ସନ ହେଇଯିବ ମାନେ ବହୁତ ତାଙ୍କର ସେମାନେ ସେଇଟାକୁ ବହୁତ ବାରଣ ମାନେ ବାରଣ କରନ୍ତି ସେମିତି ଦୀପାବଳିରେ ସେମିତି ହଁ ଦୀପାବଳିରେ ବି ସେମତି ଆଉ ବାଣ ଫୁଟା ହଉ, ଗାଁ ମାନଙ୍କରେ ଦେଖିବେ ଛୁଆ ମାନେ ପୁରା ଏକାଠି ହେଇକି ଆମ ଘରେ କି ବାଣ ଅଛି ତମ ଘରେ କି ବାଣ ଅଛି ସେ ଜିନିଷକୁ ମାନେ କଲେକ୍ଟ କରିକି ଆ ପରେ ଏ ବାଣ ଟା ଫୁଟେଇବା ତାପରେ ସେ ବାଣ ଟା ଫୁଟେଇବା ସେମିତି ଫୁଟାନ୍ତି ଟାଉନ ଜାଗାରେ ଦେଖିବ ନିଜେ ନିଜ ନିଜର କିଏ କେତେ ଟଙ୍କା ଦେଇକି ମାନେ କେତେ ଦାମିକିଆ ଜିନିଷ ଅ ଆଣିକିନା ଫୁଟେଇ ପାରିଲା ଆଉ ଗାଁ ଜାଗାରେ ତ ସେଇ ଜିନିଷ ନହିଁ ଯାହା ବିି ଟିକେ ତାଳ ଫଟକା ଟିକେ ହଉନା କାହିଁକି ସମସ୍ତେ ମିଶିକି ଆସ ଆସ ଆସ ତାଳ ଫଟକା ଅଛି ଫୁଟେଇବା ସେଇଟା ଗୋଟେ ଅଲଗା ଖୁସି ଆସେ ଆ ରଜରେ ସେମତି ଗାଁ ମାନେ ଟାଉନ ମାନଙ୍କର ତ କିଛି ନାହିଁ କେବଳ ଟିକେ ଚାଲ ଛାତ ଉପରେ କେବଳ ଫୁଟାନ୍ତି ଆଉ ନହେଲେ କିଛି ନାଇଁ କିଏ କେତେ ଦାମିକିଆ ଜିନିଷ ଫୁଟେଇ ପ ପାଇଲା ଯିଏ ଯେତେ ଦାମିକିଆ ଜିନିଷ ଫୁଟେଇଲା ସେତେ ଚଳିବା ଘର ତାଙ୍କର ପଇସା ଅଛି ବହୁତ ହଁ ବାସ୍।
ଆଜ୍ଞା।
ସେମତି ରଜ ବି ହଉନା କାହିଁକି ରଜରେ କଣ ମାନେ ଉ ଗାଁ ମାନଙ୍କରେ ଦେଖିବେ ପ୍ରାୟ ଗଛ ମାନଙ୍କରେ ଦୋଳି ଲାଗିଥିବ ବଡ ବଡ ଗଛ ଛ ମାନଙ୍କରେ ଝିଅ ମାନେ ପୁଅ ମାନେ ବି ଥାଆନ୍ତି ତା ଦିହରେ ଏକାଠି ହୁଅନ୍ତି ବୁଲନ୍ତି ଗାଧେ
ସଜବାଜ ହେଇ ଏକାଠି ହେଇଯିବେ ବୁଲିବେ।
ଆଉ ଟାଉନ ମାନେଙ୍କରେ ତ ସେ ଜିନିଷ ନାହିଁ। ସିଏ ବାସ୍ ତାଙ୍କ ମାନେ ସାଙ୍ଗ ମାନଙ୍କୁ ଡାକିଦେବେ ବାସ୍ ସେଇ ସାଙ୍ଗମାନଙ୍କ ଭିତରେ ଯେତିକି ଦରକାର ସେତିକି। କୁଆଡେ ମାନେ କୋଉ ଜାଗା ଗୋଟେ ବୁଲି ଆସିଲେ କଣ ଖିଆ ପିଆ ବାହାରେ କରିଦେଲେ ତ ଆମର କାମ ସରିଲା।
ଆଜ୍ଞା।
ଆପଣଙ୍କ ଆଡେ ରଜ କେମିତି ହୁଏ?
ଆମ ଆଡେ ରଜ ଭଲସେ ହୁଏ ଆମର ଗୋଟେ ଅଛି ଗୋଟେ ପଡିଆ ସେଠି ଦୋଳି ଫୋଳି ବନ୍ଧା ହୁଏ ରଜରେ ଏବେ ତ ଆମ ଶ-ସ ହେଲାଣି ରଜରେ କମ୍ପିଟିସନ ହଉଛି ମାନେ ଛୁଆ ମାନଙ୍କୁ ନେଇକି ଝୋଟି ହଉ ତାପରେ ମୁରଜ ପକା ହଉ ପିଠା ପଣା ହଉ ସବୁ କମ୍ପିଟିସନ ହଉଛି
ହୁଁ।
ତାପରେ ଆମେ ଏମିତି ସବୁ ବୁଲୁ ଆଉ।
ହଁ ଆମ ଆଡେ ବି ସେମିତି ଦୋଳି ଲାଗେ ଝିଅ ମାନେ ବୁଲନ୍ତି କାହା ଘରକୁ ଯିବା କଣ ଖାଇବା ହେଇଛି ଖାଇବା ସେଇ ଜିନିଷ ଟା ପୁରା ଭଲ ମାନେ ଫାଷ୍ଟ ଦିନ ସଜବାଜରୁ ପୁରା ଆରମ୍ଭ ହେଇଯାଏ ସଜବାଜ ହେଇକ ପୁରା ରେଡି ହୁଏ କୋଉ ଦିନ କୋଉ ଡ୍ରେସ ପିନ୍ଧିବା ଆଉ ହୁଁ ଫାଷ୍ଟ ଦିନ ଟା ଟିକେ ମାନେ ଭଲ ମାନେ ଯୋଉଟା ସବୁଠୁ ସେ ଦାମିକିଆ ହେଇଥିବ ସେଇ ଡ୍ରେସ ଟା ପିନ୍ଧିବା ତାପଠୁ ଟିକେ କମିଯିବା ତା ଠୁ ଆଉ ଟିକେ କମିଯିବ ସେଇ ହିସାବରେ ସଜବାଜ ବି ସେମତି କମି କମି ଆସ୍ତେ ଆସ୍ତେ
ରଜରେ ଦେଖିବେ ଯଦି ଡ୍ରେସ ଗାଁ ରେ କିଏ ଗୋଟେ କିଣିଲା ଏଇ ଚାଲ ତା ଡ୍ରେସ ଦେଖ ଦେଖିବାକୁ ଯିବା କେମିତି ଡ୍ରେସ ଆଣିଛି।
ହଁ। କିପିଙ୍ଗି ଗ୍ଲାସ।
କିଣିବାକୁ ଯାଇଥିବେ ବି ତାଙ୍କ ମାନେ ଆଉ ଯଦି ଭଉଣୀଥିବ ସି ଅନେଇକି ବସିଥିବ ଯେ ମୋର
କଣ ଡ୍ରେସ ଆସି ଥିବ ମୁଁ ଦେଖିବି ସେ ସେଦିନ ତାକୁ ମୁଖ ଶଷ କିଛି ବି ନଥିବ କି ନାଇଁ ସେ କଣ କେମିତିଆ ଡ୍ରେସ ଆଇଛି କଣ ଆଇଛି ଦେଖିବା ପାଇଁ କା। ଆଉ ତା ମନ ପସନ୍ଦ ଡ୍ରେସ ହେଇଯାଇଥିଲେ ତ ଖୁସି ହେଇଯିବ। ଆଉ ମନପସନ୍ଦ ଡ୍ରେସ ନହେଇଥିଲେ ଝଗଡା ଆଉ ମୋର କାଇଁ ଏ ଏମିତିଆ ଡ୍ରେସ ହେଲାନି ମୋର କାଇଁ ଏନ୍ତିଆ ଡ୍ରେସ ହେଲା ମୁଁ ଯାଇ ଯେ ମୋ ଡ୍ରେସ ଭଲ ଆଣିଥାନ୍ତି। ସେଇଟା ଟିକେ ଭଲ ଅଛି ମୋ ମୋ ହଁ ବା ହଁ। ତ ସେଇଟା ଗୋଟେ ଅଲଗା ପ୍ରକାର ଖୁସି ସେଇଟା କଣ ଝଗଡା ନୁହେଁ ସେଟା ଗୋଟେ ଅଲଗା ପ୍ରକାର ଖୁସି ଥାଏ ଭଲ ପାଇବା ଥାଏ ସେ ଝଗଡାରେ। ସେଇଟା ସେମିତି ନଥାଏ ଯେ ମାନେ ସିରିଏସ ସେଇକି ଝଗଡା ପୁଣି ସେଇୟାକୁ ପିନ୍ଧା ପିନ୍ଧି ହେ ହେବେ କିନ୍ତୁ ସେଇ ଟାଇମ ଟା ଟିକେ ଝଗଡା ହେଇଯାଆନ୍ତି।
ଝଗଡା ଲାଗିବେ ଆଉ ତାପରେ କିନ୍ତୁ ପିନ୍ଧିଦେବେ। ତାପରେ ଭଲ ଲାଗିବ କିନ୍ତୁ ମନରୁ କେବେ କହିବେନି ଯେ ଭଲ ଲାଗୁଛି ବୋଲି। କାରଣ ଆଗରୁ ଝଗଡ଼ା କରିଦେଇ
ହଁ। ତ ଖୁସି ଲାଗେ ଆମ ଟାଇମ ର ମୁଁ ମାନେ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳ ରଜ ଅଲଗା ପ୍ରକାର ଥିଲା। ମାନେ ତିନି ଦିନ। ଟିଉସନ ଛୁଟି ଥିବ ସ୍କୁଲ ତ ଆଗରୁ ପୁରା ଛୁଟି ଥିବ ଟିଉସନ ଟା ଛୁଟି ହେଇଯିବ ତିନି ଦିନ ବାସ ପିଠା ଖାଅ ବୁଲ। ସେଦିନ ଆଉ କେହି ବି ପାଠ ପଢିବା କଥା କେହି ବି ଘରେ କହିବେନି ବଡ ଲୋକମାନେ କେହି ବି ପାଠ ପଢା କିଛି ନାହିଁ ସେ ତିନି ଦିନ କ କେହି କିଛି କହିବେନି। ତା ପରଠୁ ତ ସ୍କୁଲ ଆରମ୍ଭ ହେଇଯାଏ ସ୍କୁଲ ଚାଲେ ଆଉ କଣ ପାଠ ପଢା ଆ ହବ। ସ୍କୁଲର ସ୍କୁଲ ଟିଉସନ ସବୁ କାମ ଚାଲେ ଆଉ। ଆପଣଙ୍କୁ ଦୋଳି ଖେଳିବାକୁ ଭଲ ଲାଗେ? ହାଲୋ। ଆପଣଙ୍କୁ ଦୋଳି ଖେଳିବାକୁ ଭଲ ଲାଗେ? ହ୍ୟାଲୋ। ଆପଣଙ୍କୁ ଦୋଳି ଖେଳିବାକୁ ଭଲ ଲାଗେ?
ମୋତେ ବହୁତ ବଢିଆ ଲାଗେ କିନ୍ତୁ ଗୋଟେ ଗୋଟେ ଦୋଳି ଅଛି ବହୁତ ବହୁତ ବାଟ ଯାଏ।
ଆମର ତ ମୋ ମତେ ଦୋଳି ବହୁତ ବହୁତ ମାନେ ଡର ଅଳ୍ପ ଟିକେ ଦୋଳି ଖେଳିଦେଲେ ମୋତେ ଲାଗେ ମୁଁ ଖାଲି ଦିନ ଯାକ ଝୁଲୁଛି ମତେ ସେଇ ଭଳିଆ ଲାଗେ ମତେ ଦୋଳି ଏତେ ମୋତେ ପସନ୍ଦ ନୁହେଁ ମୁଁ କୋଉ ଯାତ୍ରା ଫାତ୍ରା ଗଲେ ବି ଯହା ମେଳା ଫେଳା ଯାହା ବି ପଡିଥିବ ଯଦି ସେ ଜାଗାକୁୁ ଯିବି। କିଏ କହିବ ଦୋଳି ଆସ ଖେଳିବା ନା ସେ ଦୋଳିରୁ ଶହେ କୋଷ ଦୂରରେ ମୁଁ ରହେ ମୋର ବାସ ଖାଇବି ପିଇବି ଟିକେ ଭୁଲ ଦେଇକି ଆସିବି କଣ ନା ମୁଁ ଜମା ଖେଳେନି।
ମତେ ଯେ କିନ୍ତୁ ଯଦି କିଏ ମେଳା ଫେଳାକୁ ନେଇକି ଯିବ ତ ମୁଁ କହିବି ଯେ ମତେ ଖାଲି ଦୋଳି ଖେଳେଇ ଦିଅ ମତେ ଖାଇ
ନା ମୁଁ କି ମତେ ମତେ ଖାଇବାକୁ ଦେଇଦିଅ ମୋ ଦୋଳି ଖାଳିବା ଦରକାର ନାହିଁ।
ହୁଁ ନା ନା ମୋର କିନ୍ତୁ ଯେ ଯେତେ ସେ ରାମଦୋଳି ବଡ ହେଇଥାଉ ନା କାହିଁକି ଘୁରି ଯିବା କଥା ଘୁରିଯିବି ତେଣିକି ଡର ଲାଗୁଥାଉ।
ନା ମତେ ତ ଡର ମୋ ମାନେ ଯେମିତି ଲାଗେ ମୁଁ ପୁରା ସିଧା ତଳକୁ ଖସି ପଡୁଛି କି ମତେ ସେଇ ଭଳିଆ ଲାଗେ। ତ ଉଁ ସେଇଥିପାଇଁକା ମତେ ଟିକେ ଡର ଲାଗେ ମୁଁ ଭଲ ଲାଗେନି ସମସ୍ତେ କୁହନ୍ତି ବାଧ୍ୟ କରନ୍ତି ହେଲେ ମୋତେ ତ ଡର ଲାଗେ ମୁଁ କଣ କରିବି ମୋ ଡରଟାକୁ କିଛି ଛଡେଇ ଦବ କି ଦୋଳିରେ ବସେଇକି ଗୋଟେ ଗୋଟେ ଥର ଉ ଗୋଟେ ଥର ବସିଥିଲି ପୁରା ଚିଲେଇ ଦେଇଥିଲି ସେବେଠୁ କେବେ ଆଉ ବସେନି। ଥରେ ମୋ ପିଇସୀ ଙ୍କ ଝିଅ ସାଙ୍ଗରେ ବସିଥିଲି ଏଡେ ଜୋର ପାଟିରେ ଚିଲେଇଲି ସବୁ ଲୋକମାନେ କାବା ହେଇକି ଯଦି ଏଡେ ଜୋର ପାଟିରେ କଣ ଚିଲଉଛୁ ସେବେଠୁ ମତେ ଦୋଳି ଏତେ ଭଲ ଲାଗେନି ବ୍ରେକଡାନ୍ସ ଦୋଳି ରେ ବଇଥିଲି ସେ ପୁରା ଛାଟି ଛୁଟି ପକଏ ଯେ ଓହୋ।
ଆପଣଙ୍କ ର ନେଟୱର୍କ ପ୍ରୋବ୍ଲେମ ରହୁଛି ଟିକେ।
ହୋଉ ହୋଉ ଠିକ୍ ଅଛି। ହୋଉ ତାହେଲେ ଠିକ୍ ଅଛି ମୁଁ ଆଉ ଟିକେ ପରେ ଆପଣଙ୍କୁ କଲ୍ କରିବି ଆଉ।
ଆଜ୍ଞା କେତେବେଳେ ନେଟୱାର୍କ ଜାଗାରେ ଥିବେ ଯଦି ଟିକେ କଲ୍ କରିବେ ଆଉ।